ରଘୁନ୍ନାଥ
ଜୟ ଜଗନ୍ନାଥ ମତେ ଏବେ ରୁଦ୍ର କଲ କରିଥିଲେ।
ଆଜ୍ଞା।
ହଁ ସେ କହୁଥିଲେ। ଇଏ ବିଷୟରେ ଆପଣଙ୍କର ଚଳଚିତ୍ର ବିଷୟରେ
ଆଜ୍ଞା।
ହଁ ତମ ସହିତ ଯୋଗାଯୋଗ କରିବା। ବାକି ମୁଁ ପଚାରୁଥିଲି ଯେ ଆପଣ ରଣାବାବୁଙ୍କ ସହିତ କଥା ହେଇଥିଲେ କଣ?
ସେହିତ ରଣାବାବୁ ଆପଣ ଯାହା କହିଥିଲେ ସେଇ ରଣାବାବୁଙ୍କ ସେଇଥି ପାଇଁ ହିଁ ଆ ଆଲୋଚନା କରିଥିଲି ଆଉ ସିଏ ବି ବାକି କହିଥିଲେ କି ହଁ ଆମେ ସେଇଆ ହିଁ କରିବା ଆଉ ସେଇ ଭିଡିଓ ଆଗେ ବହୁତ କିଛି କରିଦେବା ଦିନକ ଭିତରେ ତାପରେ ଯେତିକି ଟିକେ ତାକୁ ପୋଷ୍ଟ କରିବା ଗୋଟେ ଦିନ ଗୋଟେ ଦିନ ଛାଡ଼ି ତତେ ପୋଷ୍ଟ କଲା ଯୋଉ ଦିନ ସେଇଦିନ ଆମେ ଆଉ ଆଉ ଭିଡିଓ କରିଦଉଥିବା ଯାହାକି ଆମ ପାଖରେ ବ୍ୟାକଅପ ବୋଲି ରହୁଥିବ। ତ ତା ସେ ଆଜି ହିଁ ମତେ ଡାକୁଛନ୍ତି ତାଙ୍କ ଘରଠିକୁ ଯାଇକିରି କଥାବାର୍ତ୍ତା ହବାକୁ ଯେ ଭାବୁଛି ଏଇନା ମୁଁ ଯିବିତ ବ୍ୟାୟାମ କରିବା ଉଦ୍ୟାନକୁ ତ ବ୍ୟାୟାମ କରିସାରିଲା ପରେ ତାଙ୍କ ଘରେ ଯାଇ ଟିକେ ଭେଟିକି ବାର୍ତ୍ତାଳାପ କରିବି ଆଉ।
କୋଉଠିକି ଯାଉଛନ୍ତି ଆପଣ ବ୍ୟାୟାମ କରିବାକୁ?
ଏଇ ବିଶ୍ୱନାଥ ନଗର ଦେଖିଥିବେ ତ ଆପଣ।
ନା ନା
ବିଜେଏମ୍ ସ୍କୁଲ ଦେଖିଛନ୍ତି କଳ୍ପନା ପାଖରେ
ଉୁଁ ବିଜିଏମ୍ କଳ୍ପନା ପାଖରେ ମୁଁ ଦେଖିଛି ଆମର ଜିଲ୍ଲା ନ୍ୟାୟାଳୟ ଅଛି ଦେଖିଛି ଜିଲ୍ଲା ନ୍ୟାୟାଳୟ ରାଜ୍ୟ ସଂଗ୍ରହାଳୟ ଦେଖିଛି।
ହଁ ସେଇଠି ଆଉ ଲକ୍ଷ୍ମୀସାଗର ଆଡ଼କୁ ଗଲାବେଳକୁ ହିଁ ତାର ଗୋଟେ ସାଇଡରେ ଗୋଟେ ବଡ ରୁ ପଡ଼େ ସେଇ ରୋଡରେ ବିଜେଏମ ପଡ଼େ ତ ସେଇଠି ମୁଁ ଯାଉଛି।
ସେଠି କଣ ମାଗଣାରେ ହଉଛି ବ୍ୟାୟାମ କରଉଛନ୍ତି?
ନାଇଁ ନାଇଁ ମାନେ ସେ ମାନେ ବ୍ୟାୟାମସ୍ଥଳୀକି ଯାଉନି ମାନେ ଏଇ ଉଦ୍ୟାନକୁ ଯାଉଛି ବ୍ୟାୟାମ କରିବା ପାଇଁ।
ଓ ଆପଣ ଗଛ ପଛ ଯୋଉ ଲାଗିଛି ସେଠିକି ଯାଉଛନ୍ତି। ତ ସନ୍ଧ୍ୟାବେଳ କଣ ଯାଉଛନ୍ତି?
ହଁ, ସନ୍ଧ୍ୟାବେଳେ ଯାଉଛ୍, ସକାଳେ ତ କହିବାକୁ ଗଲେ ବଦଅଭ୍ୟାସ ଟେ ରହିଯାଇଛି ଏବେ। ଆଉ ଉଠି ପାରୁନାହିଁ। ପ୍ରାୟ ସନ୍ଧ୍ୟାବେଳ ହିଁ ଯାଉଛି ଆଉ।
ସନ୍ଧ୍ୟାବେଳେ ଆମର ତ ଏଠି ଅସୁବିଧା ଗଲେ, ଉଦ୍ୟାନକୁ। ଦିନବେଳା ଯାଇକି ଆପଣ ଆରାମ୍ ସେ କରିପାରିବେ, ଯାହା କରିପାରିବେ। ସନ୍ଧ୍ୟାବେଳେ ଯୋଉ ଯୋଗ ମଣ୍ଡପଟି ଥାଏ ଗୋଟେ ଟେ ଉଦ୍ୟାନରେ ଆପଣ ଜାଣ୍ ଥେବେ।
ଆଜ୍ଞା, ଆଜ୍ଞା ନିଶ୍ଚୟ ନିଶ୍ ଆଜ୍ଞା, ଆଜ୍ଞା, ଆମର ଏଠି ବି ଅଛି।
ହଁ, ଫ୍ୟାନ୍ ମଧ୍ୟ ଲାଗିଛି ବଡ ବଡ ଯୋଗା, ଯୋଗ-ଅ ହୁଁ ଉଦ୍ୟ ପେଣ୍ଡାଲ ଅଛି ତ ସେଠି କଣ ଦିନବେଳା ଟିକେ ଅସୁ ଅସୁବିଧା ଯେ-ଯେହେତୁ, ମୁଁ ସାତଟା ଆଟ୍ ଟା ଅଳକୁ ଯାଏ। ତ ସାତଟା ଆଟା ଏତେ ବି ଭିଡ ନାହିଁ, ତଥାପି ସ -ସକାଳୁ ଏତେ ଭିଡ ହଉନଥିବ। ଯେତିକି ମୁଁ ଦେଖିବାରେ, ହେଲେ ବି ସେ ଅଧିକରୁୁ ଅଧିକ ଆଠ ପା-ପାଞ୍ଚ ଛଅ ସାତ, ପାଞ୍ଚ ଛ ଜଣ ଭଳିଆ ଲୋକ କରୁଛନ୍ତି ସେ ପେଣ୍ଡାଲ ରେ ଛାଡି। ସେଠିକା, ତ ସନ୍ଧ୍ୟା ବେଳେ ସେଠି ମହିଳା ମାନଙ୍କର ଖଟିସ୍ଥଳୀ ସେଟା ପାଲ୍ ଟି ଯାଉଛି। ଯୋଗ କମ୍ ହା ହା ଖଁ ଖଁ ବେଶୀ ହଉଛନ୍ତି ସେଠି। ତ ମୁଁ ସେ ଯୋଗୁ ଯାଉନି।
ଆଜ୍ଞା, ଆଜ୍ଞା।।
କାହିଁନା କେବଳ କେବେ ବି ମୁଁ ସନ୍ଧ୍ୟା ସମୟରେ ଯାଇନଥିଲି ସେ ଉଦ୍ୟାନକୁ?
ଆଜ୍ଞା, ଆଜ୍ଞା ଆମର ବି ସେୟା। ମୁଁ ବି ସେଇ ଯୋଗସ୍ଥଳୀରେ ହିଁ, ବସି ଯୋଗ ମଣ୍ଡପ ଯୋଗ କରେ, ତ ସେଠି ଏଇନା ଏଇ ଛଅଟା ବେଳକୁ ସବୁ କିଛି କିଛି ମହିଳା ମାନେ ଆସୁଛନ୍ତି। ସେମାନେ ଚ-ଚଲଉଚନ୍ତି ଆଉ। ତ, ତା ଭିତରେ ମୁଁ ସାରିଦିଏ ମୋର ଯୋଗ।
ରୁଦ୍ର ଭାଇ ସହିତ ଭେଟ କରିବାକୁ ମୁଁ ଯାଇଥିଲି ଆମର ଖାରବେଳ ପାର୍କ ପାଖାପାଖି ଖଣ୍ଡଗିରି ପାଖେରେ। ସେଠି ସିଏ ଆସିଥିଲେ ଆମେ ସନ୍ଧ୍ୟାବେଳେ ଯାଇ ବସିଥିଲୁ। ଯେହେତୁ ସେଇଟା ଗୋଟେ ପ ଲାଗିଚି-ଇଁ ବିଦ୍ୟୁତ୍ ଚକି ଲାଗିଚି ପବନ ପାଇଁକା।
ଆଜ୍ଞା।
ତ, ତା ତା ପଙ୍ଖା ଲାଗିଛି, ତ ତା ତଳେ ଆମେ ବସିକି ଟିକେ ଥଣ୍ଡା ପବନ ହଉଥିଲା, ଗଛ ଫଛ ବି ବସ୍ ଥିଲୁ। ଆମେ ବେଶୀ ନାହିଁ ଚାର୍ ଟା ଅଳକୁ ଯାଇଥିଲୁ, ତାପରେ ସାଢେ ଚାର୍ ଟା ଅ ବସିଚୁ ଦଶ ମିନ୍ଟି ତାପରେ, ମହିଳା ଆସିଲେ ପୁଅ ଏଠି କଣ କରୁଚ? ଚାଲ ଚାଲ ଘରକୁ ପଲ ପଳାଅ ଆମେ ଏଠି ଯୋଗ ସ ତୋଳି କରିବୁ। ପୁଅ ଟାଇମ୍ ହେଇଗଲା। ତା'ପରେ ଆମେ ସେଇଯୋଗୁ ପଳେଇଲୁ ବୁଲାବୁଲି କଲୁ ପାର୍କରେ, ବାହାରେ ଅଲଗା ଜାଗାରେ ବସି ସ୍ଥାନେରେ କଥା ହେଲୁ।
ଆଚ୍ଛା, ଆଚ୍ଛା, ଆମକୁ ତ ସେମିତି ଭଗଉ ନାହାଁନ୍ତି। ସେ ତାଙ୍କ ବାଟ କରୁଚନ୍ତି। ଆମେ ଆମ ବାଟ୍
ଭଗଉନାହାଁନ୍ତି, ଆମୁ ପାଟିକଲେ ଆମେ ପଳେଇଲୁ। ତା'ପରେ ଆମେ ଯେହେତୁ ବର୍ଷା ଦିନ ଏବେ ଜାଣ୍ ଥବ, ଆମେ ଯାଇିକି ବସିଲୁ ବେଞ୍ଚ୍ ପାଖରେ ବସିକି ଯେମ୍ ତି କଥା ହଉଚନ୍ତି, ବେଞ୍ଚ୍ ରେ ଆମେ ବସିଥିଲୁ ପୁରା ଗୋଡ ହାତ ପୁରା ଛିଣ୍ଡେଇ ଦେଲେ, ମଶା ପୁରା ଛିଣ୍ଡେଇ ଦେଲେ। ତ ସେଇଠି ଆମେ ସେ ଯଉ କଥା ହେଇପାଇଲୁନି ଯେହେତୁ, ଆମେ ସେଇ ଚଲ୍ ଚାଲି ଚାଲିକା କଥା ହେଲୁ। ବସି ହଉଁ ନି, ମଶା ପୁରା ପ୍ରବଳ।
ନାଇଁ ଏଇ ପାର୍କ ଉଦ୍ୟାନରେ ତ ସେମିତି କିଛି ଅସୁବିଧା ହେଉନାହିଁ।
ସେଟା ଖୋଲା ଉଦ୍ୟାନ ଥିବ। ବାକି ଏଠି ବି ବହୁତ୍ ସାରା ଗଛ ବଢି ପାରୁନି, ଯେହେତୁ ବଡ ବଡ ଗଛ ରା ରହିଛନ୍ତି। ଆପଣ ଜାଣିଥିବେ ଭୃଷଙ୍ଗ ପତ୍ର ଗଛ।
ଆଜ୍ଞା, ନିଶ୍ଚୟ, ନିଶ୍ଚୟ।
ସେଇ ଗଛ ବି ବହୁତ ସାରା ଅଛି ପାର୍କରେ ବାସ୍ନା ମଧ୍ୟ ହଉଚି। ତ ସେଇ ଗଛ ଟିକେ ଟିକି ହି ଅଛି, ସେଇଟା ଯଦି ତା ଧେରେ ଅଁ ସୂର୍ଯ୍ୟର କିରଣ ପଡ଼ନ୍ତା ତ ସେ ଆହୁରି ବଡ଼ ହୁଅନ୍ତା, ସେଇଟା ଯେହେତୁ ବଡ଼ ବଡ଼ ଗଛ ସବୁ ଲାଗି ସେଟା ପଡୁନି। ସେଟା ଛୋଟ ହେଇ ମଧ୍ୟ ରହିଯାଇଛି। ଆଉ ବାକି ପଣସ ଯେତିକି ହେଲା ବେଲ ଫେଲ ସବୁ ସେଇ ସିକ୍ୟୁରିଟି ଗାର୍ଡ ଭାଇନା ମାନେ ନେଇଯାଉଚନ୍ତି ସବୁ ଯେତିକି
ହଁ ଆଜ୍ଞା କିନ୍ତୁ ଏଇ ଉଦ୍ୟାନରେ ସେମିତି କିଛି ଫଳ ଜାତୀୟ ଉଦ୍ଭିଦ ହେମତି ତ କିଛି ଦେଖିବାକୁ ପାଉନେଇଁ ନହେଲେ ମୁଁ ବି ନେଇଯାଆନ୍ତି।
ନା ଆମର କେବଳ ଆମ ସେ ପାର୍କ ଭିତେରେ ତ ନୁହେଁ ପାର୍କ ଭିତରେ ତ ସିକ୍ୟୁରିଟି ଗାର୍ଡ ପାଟି କରନ୍ତେ। ବାକି ଏତେ ସବୁ ନାଇଁ ଇଆଡ଼ୁ ସିଆଡୁ ଗଛ ଲାଗିଚି ଫ ଖାଲି ପଣସ ଗୋଟେ ଦିଟା ଆମ୍ବ ଫାମ୍ବ ବି ଲାଗି ନାହିଁ ବହୁତ ଆଉ ଯୋଉ ବାହାରେ ପାର୍କ ବାହାରେ ଯୋଉ ଖଣ୍ଡଗିରୁ ପାହାଡ଼ ଅ ଅ ଅ କୁଲା ପାଖାପାଖି ସିଏ ରୋଡ଼ ଲେଫ୍ଟ ସାଇଡ଼ ରେ ପାହାଡ଼ ଟା ଖଣ୍ଡଗିରି ପାହାଡ଼ କୁ ଲାଗିକି ସେଇ ପାର୍କ ଟା ଅଛି ଉଦ୍ୟାନଟି। ମାନେ ଯିବା ରାସ୍ତାରେ ପଡ଼ିବ। ଖ ସେଇ ରାସ୍ତାରେ ଖଣ୍ଡଗିରି ପାହାଡ଼ ପଛକୁ ଫ୍ରଣ୍ଟ ନୁହୁଁ ପଛ ପଟେ ସାଇଡ଼ ର ଅଛି। ତ ସେଇ ପାହାଡ଼କୁ ଲାଗି ଗୋଟେ ବେଲ ଗଛ ଅଛି ଯେତେବେଳେ ମୁଁ ଯାଏ ସକାଳ ବେଳା ତ ତାଙ୍କର ତ ଗୋଟେ ଯାଏ ଓ ଓମ୍ ବୋଲି ଗୋଟେ ପିଲା ଯାଏ।
ଆଜ୍ଞା।
ତାକୁ ଲଜ୍ୟା ବୋଧ ହୁଏ ତାକୁ କହେ ନାଇଁ ବେଲ କଣ ଖାଇବି ବେଲ ମତେ ଭଲ ଲାଗେନି ସିଏ ତାର କି ଶୁଣେନି କିଛି ମୁଁ କହେ ଭାଇ ଆମେ ଯାଇଚେ ପାଣି ବୋତଲ ବି ମୋର ସବୁବଳେ ନିଏ ବୋଲି ଯଦି କହିବା ମୁଁ ଘରୁ ଗୋଟେ ଛୋଟ ବ୍ୟାଗ୍ ବି ମୁଁ ମଧ୍ୟ ନିଏ ମୋ ସାଥିରେ ତାକୁ କହିଲେ ଆମେ ଗୋଟେ କଂସାରୀ ବ୍ୟାଗ ରେ ପୁରେଇ ଦେଇକି ନେଲେ ବେଳ ପଣା କରି ବି ପିଇପାରିବା ତ ସିଏ ମନା କଲା ତ ସେହେତୁ ମୁଁ ମୋର ଯେତବଳେ ଯାଏ ଟେକା ମାରିକି ଇ ଇ ମୁଁ ପକାଏନି ବେଲ ନେଇକି ପଳେ ଆସେ।
ହଁ ହଁ ଟେକା ମାଡ଼ିଥିଲେ ଆପଣ ତାହେଲେ ଭଲ ଚୋରି କରୁଚନ୍ତି ଆଉ।
ଚୋରି ନାଇଁ ସେଟା ତ କାହାର ବି ନୁହେଁ ସେଟା ଯେହେତୁ ଲାଗିଚି ପର୍କ କୋଉ ଲୋକର ବି ନୁହେଁ ଚୋରି ତ ନୁହେଁ ସେ ଲୋକ ତ ସବୁ ଆସିକି ନେଇଯାଉଥିବେ। ବାକି ମୁଁ ପାଚିଲା ବେଲ ଅପେକ୍ଷା କଞ୍ଚା ଟିକେ ବେଶି ନାଇଁ ମଝା ମଧ ମାଧ୍ୟମ ପାଚିଥିବ ସେଇ ବେଲ ଆଣିକି ଖାଇଲେ ଭଲ ହୁଏ ବେଶୀ ପାଚିଲା ବେଲ ବି ଭଲ ନୁହଁନା ପୋଚି ଯାଇଥାଏ ସେଟା ମନକୁ ଯୋଉଟା ତଳୁକୁ ପଡ଼ିଥିବ ସେଟା ଭଲ ନୁହଁ ଯୋଉ ପଣା କରି ଦଉଚନ୍ତି ରୋଡ଼ ସ
ହଁ ହଁ ସେଟା ଅଧିକା ପାଚି ଯାଇଥାଏ ନା ଏଥିପାଇଁ।
ହଁ ବିକୁଚନ୍ତି ବି ସେଇଟା ସବୁ ଭଲ ଯୋଉ ପଞ୍ଚା ଅବସ୍ଥା ଟିକେ ଜଷ୍ଟ ଯେମିତି ଦେଖିବ ଟି ମାଟିଆ ମାଟି ଟିକେ ହେଲା ମାନେ ତାକୁ ତୋଳିକି ଆଣିକି ଖାଇପାରିବ। ପୁରା ବେଲପତ
ଆପଣ ଏତେ ବେଲ ଖାଉଚନ୍ତି ତ ମତେ ବି ଟିକେ ଆଣିକି ଦିଅନ୍ତେ ଆମେ ତ ଖାଇବାକୁ ପାଉନୁ ଗରିବ ଲୋକ।
ଆପଣ ଏଇଠି ପାଖରେ ରହୁଥିଲେ ମିଶିକି ଝଡ଼େଇଥାନ୍ତେ ମୁଁ ସେଇଠୁ ମୋର ଥର କିରେ ମିଳେନି ତାକୁ ବି କହେ ଟିକେ ଇଏ କରେ ଯେହେତୁ ସିଏ କ୍ରୀଡ଼ା ପ୍ରେମୀ। ଲାଠି ବାଡ଼ି ଖେଳେ ସିଏ ଯୋଉ କୋହଲି କୋଇଲା ଖୋଳୁଚନ୍ତି। ତ ତାର ନିଶାନା ଟିକେ ଭଲଥିବ ମୁଁ ତାକୁ କହିଲି ଟିକେ ତୁ ଝଡା ସିଏ ତ ବୁଲା ଅଛୁ ଯା ବଧ କରି ସେ ବସ ପଡ଼େ ଲୋକମାନେ ଯେହେତୁ ଦେଖନ୍ତି ମୁଁ କହିଲି ଲୋକମାନେ ଦେଖ- କେବେ କହିବେ ତାଙ୍କ ସହିତ କଣ ଅଛି ଆମୁକୁ। ଆ ଆମର ଝଡେଇକି ଖାଇକି ନେଲେ ଗଲା ଲୋକ ଆଜି ଦେଖିଲେ କାଲି ଭୁଲିଯିବେ ମନେ ରହିବନି ତାଙ୍କର।
ହଁ ଯେ ନିଜର ବି ସେ ଗଛ ଟି କାହାର ନୁହନ୍ତି କିଏ କାହିଁ କହିଲେ ବି ଆପଣ କାହିଁ ଶୁଣିବାକୁ ଯିବେ।
ସେଟା ଗୋ ମଝିରେ ରୋଡ ସାଇଡ ରେ ଉଠିଚି ପାହାଡ଼ ପାଖକୁ ଲାଗିକି ଲୋ ଲୋକ ମଧ୍ୟ ଆସିକି ରା ତିରେ ନେଇଯାଉଥିବେ ବାକି ମୁଁ ଦେଖିଲି ମୋର ବି ଗୋଟେରେ ବି ବହୁତ ସାରା ଉଁ ଉଁ ବର୍ଥ ପଳେଇଲେ ବି ଝଡ଼େନି ମୁଁ ମୋର ଯାଇକି କୋଡ଼ିଏ ତିରିଶ ଥର ମାରିଲା ପରେ ଝଡିବ ଗୋଟେ ଥର ଥରେ ବାଜିବ ବି ବେଲରେ ସେଟା ଝଡିବନି କୋଡିଏ ତିରିଶ ଥର ମାରିଲା ପରେ ଗୋଟେ ଗୋଟେ ଯଦି ଯୋଗ ଥିବ ହଁ ଯୋଗ ଭଲ ଇଏରେ ମାନେ ବେଲ ତଳେ ପଡିକି ଫା ଯଦି କ୍ୟାଚ କରିଦେଲୁ ତ ଭଲ କ୍ୟାଚ ତ ଗୋଟେ ହେଇଥିଲା। ତାପରେ ଯଦି ଯୋଉଟା ଝଡ଼ିଯାଏ ସେଟା ଗୋଟେ ଗୋଟେ ତଳେ ପଡି ଭାଙ୍ଗିଯାଏ। ସେ ଭଙ୍ଗାରେ ବି ମୁଁ ମଧ୍ୟ ଆଣିକି ତାକୁ ଭାଙ୍ଗିଲେ ବି ଯ ଗୋଟେ ସା ଏଥିରେ ନେଇଥାଏ। ଜରିରେ ନେଇକି ପଳେଇ ଆସେ।
ହାଲୋ ହାଲୋ।
ଏବେ ତ ସବୁ ନେଇଯାଇଛନ୍ତି ଲୋକ ସେ ବେଲ।
ମୁଁ ମୁଁ ତ ଏମିତି କେବେ ଝଡ଼ାଝଡ଼ି କାମ କରିନି ହଁ ଯାହା ମାମୁଁ ଘର ଗଲେ ସେତେବେଳେ ହଁ ସେଇ ବେଲ ଝଡାଏ ଆମ୍ବ ଝଡାଏ। ମାମୁ ପୁଅ ସହିତ ସେ ମତେ ନେଇ ସବୁ ଗଛ ଦେଖେଇବ। କୋଉଠି କଣ ଗଛ ଅଛି। ଚଢିକି ଆଣେ ଆଉ।
ଆପଣ ସେପଟେ ଆମ୍ବ ଗଛ ଅଛି ତାହେଲେ?
ହଁ ମାମୁ ଘର ଢେରସେମରେ ଗାଁରେ ପ୍ରବଳ ଆମ୍ବ ଅଛି
ସେପଟେ ତ ନିଜର ହେଇଥିଲେ କି ବାଡି ରହିଥିଲେ ଆଙ୍କୁୁଡି ନେଇକି ଆଣିପାରିବ। ଆମର ଏପଟେ ଆଙ୍କୁଡ଼ି ଫାଙ୍କୁଡି ନିଅନ୍ତି ନା ଏତେ ବାଟ ଦୂର। ମୁଁ ବି ତାକୁ ମଝିରେ କହିଥିଲି ଆଙ୍କୁୁଡି ତ ନାହିଁ। ଆମେ ପାଇପ ଗୋଟେ ନେଇକି ଯାଇପାରିବା ବାଇକ୍ ଆଣିଲେ ସେ ବାଇକ୍ ଆଣିଲେନି। ଏ ସେ ଶୁଣେନି କହିବ ନାଇଁ ନାଇଁ ମୁଁ ନେବିନି ତାକୁ ଲାଜ ବହୁତ୍ ଭଲ ଲାଗେ। କହିଲେ ମୋର ପଇସା ବାଲା ସିଏ କିଣିକି ଖାଇପାରିବ। ମୁଁ ତାକୁ କହିଲି ଝଡେଇକି ଖାଇଲେ ଯୋଉ ମଜା ସେଟା କିଣିକି ଖାଇଲେ ନାହିଁ।
ସତ କଥା ନିଶ୍ଚୟ ନିଶ୍ଚୟ।
ତାପରେ ବେଲ ମିଶେଇକି ଯେତେବେଳେ ମୁଁ ଆଣେଆଉ ଗୋଟେ ଗୋଟେ ବେଲ ମାନେ ଏ ଟେକା ମାନେ ପଥର ମାରିବ ବେଲ ଦେହରେ ବାଜିବ। ବାକି ସେଇଟା ସେଇ ଗଛରେ ହିଁ ଭାଙ୍ଗିଯିବ। ଗଛରୁ ଖସି ନଥିବ ସେଇଟା ବେଲ ଭାଙ୍ଗିକି ଗଳି ପଡେ। ସେଟା ମଧ୍ୟମୁ ମୁଁ ମାନେ ବେଲ ସହିତ ଖୋଳ ସହିତ ଗଳେ ତ ତାକୁ ମଧ୍ୟ ନେଇକି ପଳେଇ ଆସେ ଧୋଇକି କରେ ପଣା ପିଏ। ସେତ ବେଲ ଋତୁ ପଳେଇଲାଣି।
ହଁ ବେଲ ଋତୁ ତ ପଳେଇଲାଣି।
ଆମ ଘର ସାମ୍ନାରେ ବି ତାଳ ମୋଦି ତାଳ ବୁଝି ଆମର ସୀତାଫଳ ମଧ୍ୟ ହେଇଥିଲା ଆତ ଆତ୍ତ।
ଆଚ୍ଛା ଆଚ୍ଛା ମୁଁ ଆଜି ଯାଇ ଆଣିବି। ଜାଣିନି ସେତେବେଳେ ସୀତା ଫଳ କୁହନ୍ତି ଆ ମୁଁ ଜାଣିପାରେନି କୋଉଟା ସୀତା ଫଳ କୁହନ୍ତି।
ସୀତାଫଳ ସେଇ ଆମର ହି ଆମର ଇଂ ହିନ୍ଦୀ ମାଧ୍ୟମରେ କହୁଚନ୍ତି ବାକି ମୁଁ ତ ଜାଣିଚି ଆତ। ହଁ ତାଳ ଏଛୋଇ ଆତ ଆତହି।
ଆଜ୍ଞା।
ହଁ ସେ ଆତ ଗଛ ମଧ୍ୟ ଘର ସାମ୍ନାରେ ହେଇଚି। ବାକି ସେଇଟା ଯେହେତୁ ତାକୁ ଭଲସେ୍ ତାକୁ ଇଏ କରାହୋଉନି। ଧୁଆ ଧୋଇ କିଛି ତାର ମେଣ୍ଟେନ୍ କରାହୋଉନି ତ ସେଇଟା ପୋକ ଲାଗିଯାଇଚି ଧଳା ପୁରା ଧଳା ଧଳା ପୋକ ଲାଗିଯାଏ। କଳାଇ ଫିମ୍ପି।
ଆଜ୍ଞା।
ଯେହେତୁ ସବୁ ଫଳ ମଧ୍ୟମରୁ ଆତରେ ଅଧିକା ଚିନି ଅଂଶ ଥାଏ। ସବୁଠୁ ମିଠା ଫଳ ହୋଉଚି ଆତ।
ଆଉ ଆତ ତ ବୟାବଲମ୍ ବହୁତ୍ କମ ଖାଇଚି।
ବହୁତ୍ କମ ମିଳେ ନା ମାନେ ଏତେ ମିଳେ ଯୋଉ ବାହାରେ ସବୁ ପୋକ ଫୋକ ଲାଗେଯାଇଛନ୍ତି। ଗ ପଛରେ ଆମର ଅଛି ସେଟାକୁ ଭାବୁଛି ମୁଁ ଗ୍ରାଫ୍ଟ କରିକି ଆଣି ଛାତ ଉପରେ ଲଗେଇବି ବୋଲି ଭାବୁଛି ତାକୁ ତାପରେ ତା ଗଛର ଯୋଉ ଡାଳରେ ଆଉ ଚେରରେ ଚେର ତନୁହ ଡାଳରେ ଯୋଉ ଯାଇଚି। ମାଟିରୁ ଉପରକୁ ତା ମଧ୍ୟରେ ବି ଲଗେଇବାକୁ ପଡିବ କିଛି। ତୁ କେମିକାଲ ଫେମିକାଲ ତ ନୁହଁ ନିଜରେ ଘର ଆଗ ବପଚାର ଲଗେଇବାକୁ ପଡେ ନହେଲେ ପୋକ ଲାଗି ଯାଉଚି।
ଆଜ୍ଞା ଏର।
ତାପରେ ଆତ ଟିକିଏ କଅଁଳ ହେଲା ମାତ୍ରକେ ଫଳିଲା ମାତ୍ରକେ ତାପରେ ସ୍ପ୍ରେ ମାରିବାକୁ ପଡିବ ନିୟମିତ ଭାବରେ। ଆମର ଲଙ୍କା ଛେଚିକି ଅ ରସୁଣ ଛେଚିକି ମାରିବାକୁ ପଡିବ। ସ୍ପ୍ରେ କରିକି ପାଣିରେ ତେଣୁ ପୋକ ଫୋକ ଲାଗିଯାଉଚନ୍ତି।
ଆଜ୍ଞା ଆଜ୍ଞା। ଠିକ୍ ଅଛି ଆମର ସମୟରୁ ତ ପରିସମାପ୍ତି ଘଟିଲାଣି ତ ଏବେ ଆଗାମୀ
ଦେଖାଯାଉ ଆପଣ ତ କମ୍ ଟିକେ କହୁଛନ୍ତି ଆଗାମୀ ଅଧ୍ୟାୟରେ କହିବା ଦଶ ମିନିଟ୍ ପରେ।
ଆଜ୍ଞା ଆଜ୍ଞା ଠିକ୍ ଅଛି ଜୟ ଜଗନ୍ନାଥ।